ନମସ୍କାର ବନ୍ଧୁ।
ଆଛା କୁହନ୍ତୁ କଣ କହୁଛନ୍ତି।
ବନ୍ଧୁ କହୁଛି କଣ କଣ କରୁଥିଲେ ଆପଣ?
ବର୍ତ୍ତମାନ ଦିଦିର ହଳଦୀ ସାରିକି ବର୍ତ୍ତମାନ ହ ଖ ଖାଇବା ଖାଉଛୁ
ଆଜ୍ଞା ଆଜ୍ଞା କଣ ବନ୍ଧୁ ଖାଉଛନ୍ତି, ଆପଣ?
ହ ତ ବନ୍ଧୁ ଆମେ ଖାଉଛୁ ଭାତ ଡାଲମା ପୋଟଳ ଭଜା।
ଆଜ୍ଞା ଆଜ୍ଞା ଆଉ ବର୍ଷା ବର୍ଷା ଫର୍ଷା ଆପଣଙ୍କ ଆଡେ ହଉଛି ନା ହଉନି?
ହଁ ବନ୍ଧୁ ବର୍ଷା ତ ଲାଗିକି ରହିଛି, ଯେପରି ଘରୁ ବାହାର କରିଦଉନି
ମାନେ ଆଜ୍ଞା ଆମ ଡେ ବର୍ଷା ବର୍ତ୍ତମାନ ହେଇନି ବୁଝିଲେ
ଆଚ୍ଛା।
କାଲି ରାତିରେ ଯୋଉ ବର୍ଷା ହୋଇଥିଲା ଶେଷ ବର୍ଷା ଆମ ଗ୍ରାମରେ ଏପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଆଉ ନାହିଁ। ଯାହା ଲାଗୁଛି ଆଜି ରାତି କି ଚୋର ବର୍ଷ ହୋଇପାରେ ବୁଝିଲେ।
ଆଉ ଆଚ୍ଛା ଆପଣ କିପରି ଜାଣିଲେ କି ଆଜି ରାତିରେ ଜୋର ବର୍ଷା ହବ ବୋଲି।
କାରଣ ଆମ ଘରେ ଟିଭି ଦେଖୁଛନ୍ତି, ମା ଏବଂ ବାପା ବୁଝିଲେ। ସେ ମଧ୍ୟ ଜଣାଉଥିଲେ ଯେ ବର୍ତ୍ତମାନ ନିନ୍ୟୁଜରେ କହୁଛି ଯେ ଆଜି ରାତିକି ଜୋର ବର୍ଷା ହୋଇପାରେ ବୁଝିଲେ ବନ୍ଧୁ ଆପଣଙ୍କୁ ଯୋଉ କହୁଥିଲି, ବୁଝିଲେ ଆଜି ବର୍ତ୍ତମାନ ଘରେ ସବୁ ଟିଭି ଦେଖିଲା ବେଳେ ବୁଝିଲେ ଗୋଟେ ଗୋଟେ ବିଶେଷ ରିପୋର୍ଟ ଦେଖଉଥିଲା ବୁଝିଲ ନା ଯାହାକି ଥିଲା ଅନ୍ଧବିଶ୍ଵାସ ଉପରେ ବୁଝିଲେ ଯେମି
କଣ କହିଲେ?
ଯେ ଆପଣ ଜାଣିଛନ୍ତି, ଘରେ କୁହନ୍ତି ବିଲେଇ ରାସ୍ତା କାଟିଦେଲା ଯିବାନି ଆଉ ଉ ବୁଝିଲେ ନା ତାହାର ଉପଚାର କଣ ଥିଲା ଜାଣିଛନ୍ତି ଆପଣ? କଣ ପାଇଁ ଆଜ୍ଞା ଏ ଏଇ ସବ ମାନେ ଏଇ ବାକ୍ୟଟି ବ୍ୟବହାର ହଉଥିଲା କହିଲେ।
କଣ ପାଇଁ ବନ୍ଧୁ।
ଦେଖନ୍ତୁ ପୂର୍ବ ଯେତେବେଳେ ପୂର୍ବ ପୁରୁଷ ମାନେ ଆମର ଥିଲେ ବୁଝିଲେ ନା ତାଙ୍କ ପାଖରେ ତ ଆଜ୍ଞା ଆମ ଭଳି ଏ ଯନ୍ତ୍ର ଯାନ ନଥିଲା ବୁଝିଲେ ନା ସିଏ କଣ କରୁଥିଲେ ନା ସେ ଘୋଡା ଗାଡିରେ ରାତିରେ ଯଦି କୁଆଡେ ଗସ୍ତ କରିବାକୁ ଥିବ ଘୋଡା ଗାଡିରେ ଯାଉଥିଲେ ବୁଝିଲେ ନା ଯାହାକି ଘୋଡା ଉପରେ ବସିକି ଯାଇ ହୁଏ ନହେଲେ ଘୋଡା ସାଙ୍ଗରେ ଏକ ଟଲି ଟାଇପ ର ଲାଗିଥିବ। ଯାହା ଫଳରେ ସେ ଯାଆନ୍ତି ବୁଝିଲେ। ତ ସେଇ ରାତିରେ ଜଣେ ବିଲେଇଟି ରାସ୍ତା ଏପଟ ଏପଟୁ ସେପଟକୁ ପଳାଏ ତ ରାତିରେ ଘୋଡା ମାନେ ଡରି ଯାଆନ୍ତି ଏବଂ ବୁଝିଲେ ନା ସେଥିପାଇଁ ସେ ପ୍ରଥାଟିକୁ ଉ ମାନେ କରି ଦିଆଗଲା ଯେ ବିଲେଇ ରାସ୍ତା କାଟିଦେଲା ଆମେ ଆଗକୁ ଯିବାନି ବୁଝିଲେ‌। ବଢ଼ିବେ ବଢ଼ିବେ ମାନେ ବହୁତ ଗୁଡିଏ ଶୁଣିଲି ତାପରେ ଆଜ୍ଞା ଆଉ ଏକ ଶୁଣିଲି ଯେ କଣ କୁହନ୍ତି ଯେ ରାତିରେ ଝାଡୁ ମାରନ୍ତି ନାହିଁ ବୁଝିଲେ ନା। ତାହାର ମଧ୍ୟ ଏକ ମାନେ ଅଛି ଲଜିକ ଆପଣଙ୍କୁ ଜଣେଇବାକୁ ଚାହୁଁଛି ଶୁଣନ୍ତୁ।
ପୂର୍ବ ଯେତେବେଳେ ଆମ ପୂର୍ବ ପୁରୁଷ ଯେତେବେଳେ ରହୁଥିଲେ ଘରେ ବୁଝିଲେ ନା। ସେତେବେଳେ ତ ବିଦ୍ୟୁତ ର ଏତେଟି ସୁବିଧା ନଥିଲା ପ୍ରତ୍ୟେକ ଘର ଅନ୍ଧାର ରହୁଥିଲା ରାତିରେ ବୁଝିଲେ।
ଆଚ୍ଛା।
ତ ରାତିରେ ଯୋଉ ଘରେ ଯଦି ଓଳାଇବେ ବୁଝିଲେ ନା। ରାତିରେ ଓଳେଇଲେ ପଇସା ପତ୍ର ଯାହା ହଉ କୌଣସି ସୁନା ଜିନିଷ ହଉ। କି କୌଣସି ଜିନିଷ ହେଇଥାଉ ଅଳିଆ ରୂପରେ ଯଦି ପଡି ଯାଇଥିବ ତାହେଲେ ତାକୁ ଝାଡୁ ମାରି ଅଳିଆ ରୂପରେ ସେଟା ବାହାରକୁ ପଳାଏ ବୁଝିଲେ। ଯାହା ଫଳରେ ଆମେ ନିଜେ ହିଁ ହଇରାଣ ହଉ। ତ ସେଇ ପ୍ରଥାଟିକୁ ବର୍ତ୍ତମାନ ସେ ପ୍ରଥାଟି ହୋଇ ଯାଇଥିଲା ଯେ ରାତିରେ ଆଉ ଝାଡୁ ମାରିବା କଥା ନୁହେଁ। ମାତା ଲକ୍ଷ୍ମୀ ରାଗିବେ ବୁଝିଲେ ଏଇଭଳି ବହୁତ କିଛି ଶୁଣିଲି। ବହୁତ ଭଲ ଲାଗିଲା।
ଆଚ୍ଛା ବନ୍ଧୁ ତମେ ଯେପରି କହିଲେ ମୁଁ ବି ଏକ କଥା ଶୁଣିଛି ବନ୍ଧୁ। ଆପଣ ବି ଶୁଣିଲେ ମୁଣ୍ଡରେ ହାତ ଦେବେ ଦେଖନ୍ତୁ ବନ୍ଧୁ ଯଦି ଯେତେବେଳେ ଏକ ଏକ ଲୋକ ବା ଏକ ଲୋକ ବା ଯେକୌଣସି ଏକ ମନୁଷ୍ୟ। ଯୋଉ ଧର୍ମର ମନୁଷ୍ୟ ଅ ମୃତ୍ୟୁବରଣ କଲେ ଏ ସେ ତାକୁ ପୋଡାଯାଏ କିମ୍ବା ପୁତାଯାଏ। ବୁଝିଲେ କି ବନ୍ଧୁ ଯାହାର ଯେଉଁ ଗୋଟେ ଯେପରି ଇ ମାନେ ଯେପରି ଭାବେ ମାନନ୍ତି ଯେ କିଏ ପଡନ୍ତି। କେତେ ଲୋକ କିଏ ପୋଡନ୍ତିନି କିଏ ମଧ୍ୟ ଭସେଇ ଦିଅନ୍ତି ବୁଝିଲେ। ଆ ଆମେ ସେଇ ରାସ୍ତା ଯାଉଥିବା ବେଳେ ସେଇ ପୋଡ଼ା ସମୟରେ ହେଉ କିମ୍ବା ତାର କିଛି ଦିନ ପରେ ବୁଝିଲେ କି ବନ୍ଧୁ ଧର ଆମେ ଏକ ଜିନିଷ ଖେଳୁଛେ। ବା ଏକ ଗୋଡି ଆମେ ଫୋପାଡି ଦଉଛେ। ସେ ଯେଉଁ ବ୍ୟକ୍ତି ଯୋଉଠି ପୋଡା ହେଇଥିବ କିମ୍ବା ପୋତା ହେଇଥିବ। ତ ବନ୍ଧୁ ଆମେ ହାତ ବଢାଇ ଦେଲେ ତ ଆମକୁ କୁହନ୍ତି ଆ ହାତ ତ ବଢେଇଛୁ ମାନେ ଉଁ ତୁ ଚମକି ପଡିଚୁ ବା ତୋ ଦେହରେ ଭୂତ ଆସିବ ତ ତୁ ଉଁ ଏକ କାମ କର ଯେ ଆଜି ମୁଁ ହାତ ବଢେଇଥିବୁ।
ହୁଁ।
ଯେଉଁ ହାତ ଯେଉଁ ହାତ ବଢେଇଥିବୁ। ସେହି ହାତ କୁ ପାଟିରେ କାମୁଡିକି ହୁଁ କହିବୁ ଯେ ଏ ମୋର ଭୁଲରେ ହାତ ବଢାଇ ଦେଇଚି ମତେ କ୍ଷମା କରିଦିଅ।
ଆଜ୍ଞା ଆଜ୍ଞା।
ଏଇପରି ଦୃଶ୍ୟକୁ ବା ଏଇପରି ଏହିପରି କଥାକୁ ଶୁଣିବା ମାତ୍ରେ ବନ୍ଧୁ ଯିଏ ଯିଏ ନାହିଁ ସିଏ ହସିବ।
ଆଜ୍ଞା ଆଜ୍ଞା। ଏହା କଣ ପାଇଁ କରାଯାଏ ମୁଁ ଜାଣିପାରିବି କି?
କଣ ପାଇଁ କରାଯାଏ ବନ୍ଧୁ ମୁଁ ଜାଣିନି। ମୁଁ ତ ମୁଁ ଛୋଟ ଥିଲି ବନ୍ଧୁ ଆର ସମାଧାନ କଣ ବନ୍ଧୁ ମୁଁ ଜାଣିନି। ତ ପ୍ରାୟେ, ଏଁ ମୁଁ ମୁଁ ପ୍ରାୟ ମୋର ମାମୁଁ ଘରେ ତାଙ୍କ ଗ୍ରାମରେ ଏହା ଦେଖିଚି। ଆମ ନିଜ ଗ୍ରାମରେ ମଧ୍ୟ ଦେଖିଚି। ଏମତି ପାଖାପାଖି ଚାରିରୁ ଛଅଟି ଗ୍ରାମରେ ମୁଁ ଦେଖି ଚି ଏଭଳି ଦୃଶ୍ୟ।
ବର୍ତ୍ତମାନ ତ ଏ ବର୍ତ୍ତମାନ ତ ଏଭଳି ଡର ବି ଆଉ ନାହିଁ କୌଣସି ସମାଜରେ। ବୁଝିଲେ? ଡର ଅଛି କିନ୍ତୁ ଏ ଏଭଳି ସମାଜ ମଧ୍ୟ ଆଉ ନାହିଁ ଯେ, ହାତ ଦେଖେଇ ଦେଲୁ ମାନେ ତୋର କିଛି ଖରାପ ହେବ। ସେଭଳି ବି ପିଲା ଆଉ କିଏ ମାନୁନାହାଁନ୍ତି କଣ? ଆପଣ ଜାଣିଗଲେଣି ଆଗେଇ ଗଲାଣି ଏବଂ ମଧ୍ୟ ଆଗ ଭଳି ଆଉ ଦିନ ନାହିଁ ଯେ, ରାତିରେ ମଧ୍ୟ ଚାରିପଟେ ଲା-ଲାଇଟର ସୁବିଧା ହୋଇଗଲାଣି। ବୁଝିଲେ ନା?
ଉଁ
ତ ବନ୍ଧୁ ଆ ଶୁଣନ୍ତୁ ବନ୍ଧୁ, ଛାଡନ୍ତୁ ସେ କଥା। ବନ୍ଧୁ ମୁଁ ଆପଣଙ୍କୁ କହୁଛି, ଆପଣଙ୍କୁ ଯୋଉ ପୂର୍ବ ଥର କହିଥିଲି, ଯେ ଆପଣଙ୍କ ଗ୍ରାମରେ ଲାଇଟ ଲଗେଇବା କାମ ମୁଁ କରୁ ଚି। ଆପଣଙ୍କ ଗ-ଗ୍ରାମରେ ଯୋଉ ତିନୋଟି ଲାଇଟ ଲଗାହେଇଛି, ତାହା ବର୍ତ୍ତମାନ ଭଲ ଭାବରେ ଜଳୁଚି କି ନାଇଁ ଆପଣ ଜଣାନ୍ତୁ?
ହଁ ତ ନହବା ପୂର୍ବରୁ ତ ଠିକ ଠାକ ଚାଲେ ଯେପରିକି, ଉଁ ଘରେଇ ଯେମିତି ବଲ୍ ଜଳେ ସେମତି ଜଳେ। ବନ୍ଧୁ, ବର୍ଷା କିମ୍ବା ପବନ ଜୋର ହେଲେ ଏଁ-ଉଁ ହଠାତ୍ କଣ ହୁଏ କି କେଜାଣି, ବଲଟି ଜଳେନି। ଜଳୁଥିବ ଜଳୁଥିବ ବନ୍ଦ ହେଇଯିବ, ଏହାକୁ ଦେଖି ମଧ୍ୟ ଆମେ ବହୁତ ଡରିଥାଉ। କଥାରେ କୁହନ୍ତି ଯେ ଏହାକୁ ଏକ ଭୂତ କରୁଛି। ଉମ୍ ହୁଁ ଅସଲ କଥା ହେଲା ବର୍ଷା ପାଣି ଲାଗି ଏହା ଉମ୍ କାର୍ବନ ହୋଇଯାଇଥାଏ।
ବୁଝିଲି। ଶୁଣନ୍ତୁ ବନ୍ଧୁ, ତାହାଫଳରେ ଆପଣ ଆମକୁ ଜଣାଇବେ ଆମେ ନିଶ୍ଚ ଶ୍ଚୟ ଆପଣଙ୍କ ଗ୍ରାମକୁ ପରୀକ୍ଷଣ କରିବୁ, ବୁଝିଲେ। ଯୋଉ ଆପଣଙ୍କ ଗ୍ରାମରେ ଆଉ ତିନୋଟି ମଧ୍ୟ ଲାଇଟ ଲଗେଇବାର ର, ସରକାର ଆମକୁ ନିର୍ଦ୍ଦେଶ ଦେଇଚି ବୁଝିଲେ। ଯାହା ମଧ୍ୟର କି ଲାଗିବ ଆପଣ ମୁଁ ଯୋଉ ଆପଣଙ୍କ ଗ୍ରାମକୁ ଗ୍ରସ୍ତ କରିବି, ଆପଣ ସେତ୍ ସେତବେଳେ ଏହି କଥାଟି ମତେ ମନେ ପକାଇଦେବେ। ମୁଁ ମଧ୍ୟ ସେ ତିନୋଟି ଲାଇଟ କୁ ଆଉ ଏକଥର ଦେଖିଦେବି ବୁଝିଲେ। ଯାହାଫଳରେ ଆପଣଙ୍କୁ ଆଗାମୀ ଦିନରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।
ତ ସେଇପରି ବନ୍ଧୁ, ଏହିପରି ଭାବରେ ତ ବନ୍ଧୁ ଏଇପରି ଉମ୍ ଅନ୍ଧବିଶ୍ଵାସ ଆମ ସମାଜରେ ଚାଲିଛି। ଯାହା ଆପଣ ଆ ଉମ୍ ଶୁଣିବେ ତ ହସିବେ। ନ ହସି ରହିପାରିବେ ନି, ବୁଝିଲେ ବନ୍ଧୁ।
ଆଜ୍ଞା।
ସେଇଭଳି ଏଇ ସମାଜରେ ତ ଚାଲିଚି ଆଉ ଆମେ କହି ପାରିବା।
ନାଇଁ ବନ୍ଧୁ ମୁଁ ଶୁଣିବାକୁ ପାଇଲି କାଲି ଆପଣଙ୍କ ଗ୍ରାମ ପାଖରେ ବୁଝିଲେ ଏକ ବ୍ୟକ୍ତିଙ୍କ ଏକ ବ୍ୟକ୍ତିଙ୍କର ଯକୃତ ଯକୃତର କୌଣସି ପ୍ରକାର ଏକ ରୋଗ ଦ୍ଵାରା ବୁଝିଲେ
ଆଛା।
ତାର ମୃତ୍ୟୁବରଣ ହେଇଚି ଏହା ସତ୍ୟ।
ଯକୃତରେ ବନ୍ଧୁ ମୁଁ ତ ଶୁଣି ନାହିଁ। ଆପଣ କଣ କହୁଚନ୍ତି ତ ବନ୍ଧୁ ମୁଁ କିଛି ଦିନ ହବ ଯେପରି କହୁଥିଲେ କି ମୋର ଭଉଣୀର ବିବାହ ବନ୍ଧନରେ ବାନ୍ଧିବେ ତ ମୁଁ ଟିକେ ଏ ଆଡେ ରହୁଚି ତ ମୋର ଏଥିପ୍ରତି ନଜର ନାଇଁ ବନ୍ଧୁ ଆପଣ କୁଷ୍ଣ ଙ୍କ ଥିବ ମାରଲେ ହେଇଥିବ ବନ୍ଧୁ।
ଶୁଣନ୍ତୁ ଆପଣଙ୍କ ଗ୍ରାମ ପାଖରେ ଏକ ଗ୍ରାମ ଅଛି ମୁଁ ମଧ୍ୟ ତା ଗ୍ରାମ ର ନାମ ଜାଣିନାହିଁ ବୁଝିଲେ। ଯାହାକି ଆପଣ ଗ୍ରାମରେ ଥିବା ସିଧା ରାସ୍ତାରେ ପଡେ ବୁଝିଲେ। ସେହି ଗ୍ରାମରେ ଏକ ଲୋକଟି କାଲି ମୃତ୍ୟୁବରଣ କରିଚି ଯାହାର ଯକୃତରେ ଏକ ପ୍ରକାର କୌଣସି ରୋଗ ଥିଲା ସେ ବର୍ତ୍ତମାନ ବହୁତ ଦିନ ହେବ ଡକ୍ଟରଖାନା ଯାଇ ଚିକିତ୍ସିତ ହେଉ ତି ଥିଲେ ହେଲେ ଅର୍ଥ ନଥିବାରୁ ତାଙ୍କର କାଲି ମୃତ୍ୟୁ ହୋଇଛି ଯାହାକି ଆମ ଗ୍ରାମର କିଛି ଲୋକ କଥା ହେଉଥିଲେ ବହୁତ ଖରାପ ଲାଗିଲା ବନ୍ଧୁ ଶୁଣିକି ଆପଣ ତାଙ୍କ ଆପଣ ଆପଣ ଭଉଣୀ ବିବାହ ସାରିବା ପରେ ନିଶ୍ଚୟ ଥଆ ତାଙ୍କ ପାଖରେ ଯାଇ ଏକ ଆଶ୍ଵସନା ଦେବେ ଯାହା ଫଳରେ ତାଙ୍କର ମଧ୍ୟ କିଛିଟି ସାହସ ହେବ ଏବଂ ତାଙ୍କ ପୁଅ ଝିଅଙ୍କୁ ଆଗକୁ ବଢିବାକୁ
ଆଛା ବନ୍ଧୁ ମୋର ଏକ ବାର୍ତା ଅଛି ଯେ ଆପଣ ଯୋଉ କହିଲେ କି ଯକୃତରେ କୌଣସି ପ୍ରକାର ରୋଗ ହୋଇ ମରିଗଲେ। ଏ ତାଙ୍କର ନାମ କଣ ମତେ କହିପାରିବେ କି?
ଶୁଣନ୍ତୁ ତାଙ୍କ ନାମ ହେଲା ମୁନା ବୁଝିଲେ ନା। ଯାହାକି ମୁଁ କାଲି ଖବର ରୁ ଜାଣିବାକୁ ପାଇଲି ବୁଝିଲେ
ଆଛା।
ମୁଁ ଆପଣଙ୍କୁ ପଚାରଲି ମୁଁ କହିଲି ଆପଣ ବୋଧେ ବିଶେଷ ଭଲ ଭାବରେ ଜାଣିଥିବେ କାରଣ ମୁଁ କାଲି ଦେ ଏତେ ଭଲ ଭାବରେ ଶୁଣି ପାରିନି ଏକ ବନ୍ଧୁ ମୋ ସହିତ ଆପଣଙ୍କ ଗା ଗ୍ରାମ ଟକ ବନ୍ଧୁଙ୍କ ସହିତ ବାର୍ତ୍ତା କରିବା ସମୟରେ ଏଇ କଥାଟି କହୁଥିଲେ ବୁଝିଲେ। ଯାହା କିିସୁ ଶୁଣିଲା ପରେ ମଧ୍ୟ ବହୁତ ଖରାପ ଲାଗିଲା ତାଙ୍କର ମଧ୍ୟ କାଳେ ଛୋଟ ଛୋଟ ଦୁଇଟି ପୁଅ ଝିଅ ଅଛି ବୁଝି ବୁଝିଲେ
ଆଛା।
ତ ସେଥିପାଇଁ ସେ ମଧ୍ୟ କହିଥିଲେ ଯେ ତାଙ୍କ ଗ୍ରାମର ସେ ଙ୍କ ବ ତାଙ୍କ ପଞ୍ଚାୟତର ବିଧାୟକୁ ସେ ମତେ ଡାକି ତାଙ୍କ ପୁଅ ଝିଅଙ୍କୁ କ ଉଁ ମାନେ ଚାକିରି ନିଯୁକ୍ତି ଦେବେ ବୋଲି ମତେ କହିଥିଲେ ବୁଝିଲେ। ଯାହା ଫଳରେ ମୁଁ ତାଙ୍କୁ ମଧ୍ୟ ଦି ଧନ୍ୟବାଦ ଜଣାଇଥିଲି ମୁଁ କହିଲି ଯାହା ହଉ ଆପଣ ଏକ ଭଲ କାମ କରୁଚନ୍ତି, କାରଣ ଆପଣ ତ ଜାଣିଚନ୍ତି ହଇରାଣ ଲୋକଙ୍କୁ ଯଦି ଆପଣ ସୁ ସ୍ ଯଦି ସାହାଯ୍ୟ କରିବେ ତାହା ଏକ ଭଲ କାମ। ହଉ ବନ୍ଧୁ ଶୁଣନ୍ତୁ ଟିକେ ବନ୍ଧୁ ମୁଁ ରଖୁଚି ଆପଣ ରଖନ୍ତୁ ଶୁଭ ସ ଶୁଭ ସନ୍ଧ୍ୟା। ଶୁଭ ସନ୍ଧ୍ୟା ବନ୍ଧୁ। ରଖନ୍ତୁ ବନ୍ଧୁ।